ହ୍ୟାଲୋ କଣ କରୁଛ?
ଘରେ ଅଛି ଆଉ କହୁନ?
କଣ ଖାଇଛ କ?
ଖାଇନି କିଛି ଯାହା ଖାଇଥିଲି ଦିନରେ ଖାଇନି।
କ ଖାଇଥିଲ?
ଆଉ ଚିକେନ ହେଇଥିଲା ଭାତ ଚିକେନ ଖାଇଛି ଆଉ ମାଛ
ହୁଁ ହୁଁ।
ଆଉ
ଏବେ ଗୋଟେ ଏଇ ବସିଚି ଆଉ ଏବେ ଗୋଟେ ଏବେ ଗୋଟେ ସାଙ୍ଗଟାକୁ ଫୋନ କରିଥିଲି।
ହୁଁ ହୁଁ।
ସେ ଯୋଉ ଯାଜପୁରରୁ ଯାଆନ୍ତିନି ମାର୍କେ ଯୋଉ କଲିକତା ବଜାର କୋଲକାତା ଏସବୁ ଯାଆନ୍ତିନି ନା?
ହୁଁ ହୁଁ ରୋଡ ହଁ।
ହୁଁ ସେଇଠି ସେ ଜବ୍ କରୁଛୁ।
ହୁଁ।
ଭାବୁଛି ତାକୁ କହିବି ଗୋଟେ ଦେଖିବ। ହୁଁ।
ଏଠିକି କଣ ଯବ କରିବ କ ରୋଡ ରେ?
ହୁଁ ହୁଁ।
ଦେଖ ହାଲୋ।
ହୁଁ ସେ ଇନ୍ସୁରାନ୍ସ ରେ ଅଛି।
ହୁଁ ଦେଖୁନୁ।
ସେିଏ କୋଉଠି ତାଙ୍କ ଘର ହଉଛି କୁଆଖିଆ।
ହଁ ଓହୋ।
ଛାଡ ଦେହ ଭଲ ଅଛି।
ହଁ।
ଯୋଉ ତମେ ପାଟି ବା କଣ ହେଇଥିଲା।
ହଁ ନଁ ପାଟେ ବୁଲିବାକୁ ହଉଛି
କଣ ପାଇଁ ହଉଛି କହିଲ।
କଣ
ଥଣ୍ଡା ହଉଛି ତାପରେ ଗୋଟେ ଜିନିଷ ଦେଖ।
ହ
ଏ ଯେଉଁ ମଦ ସିଗାରେଟ୍ କେତେ ଖରାପ।
ମୁଁ ସେଗୁଡା ନେଇଉନି ନେବିନିବି ଆଉ। କାଲି ଗୋଟେ ବାହାଘର କାଲି ସବୁ ପେଇକି ଚଝୁଡି ବୁ ହବ ହେଲା କଣ ମିଳିଆ ହବ ଦେ
ହୁଁ ସେଇଟା ଗୋଟେ ଜିନିଷ ଦେଖ ଏମିତି ମାନେ ଖରାପ ଜିନିଷ ତମେ ଆଜି ଯଦି ସେଟା ନଉଛ। କାଲି କିି ତମ ଦେହ ଖରାପ ହେଇଯାଉଛି ରାତିରେ ତ ତାର
ପାଣି ଟା କିଛି ପାଣିଟା କିଛି ପ୍ରୋବ୍ଲେମ ହବନି ତ।
କିଛି ହବନି ସବୁ ଜିନିଷ ତମେ କଥା କହୁଛ ତମେ ଗୋଟେ ଗାଡି ଆଣିଛ। ଗାଡି ଆଣି ଲକ୍ଷ କ ଚାର ଲକ୍ଷ ଟଙ୍କାରେ ଗୋଟେ ଗାଡି ଆଣିଛ ତା ଦେହରେ ଗୋଟେ ଖରାପ ତେଲ ହଉ ଗୋଟେ ମିଶି ଜିନିଷ ପୁରଇବ କି ସେଗୁଡ ଯଦି ସେ ତେଲ ଯଦି ଗାଡିରେ ପଡିଲା ତମ ଇଞ୍ଜିିନ ଖରାପ ହବ। ସେଥିପାଇଁ ପକଉ ତମ ଦେହଟା କଣ ସେତିକିଇଟା ନୁହ। ହଁ।
ହୁଁ।
ଦେହ ଯଦି ଠିକ ଥିବ ତମେ ଯଦି ଠିକ ଥିବ କେତେ ଚାର ଲକ୍ଷ ଗାଡି ଆଣିବ ହଁ କି ନାହିଁ।
ହୁଁ ନିତି
ନିହାତି
କଣ ଦରଟି ପ୍ରବ୍ଲେମ୍ ଅଛି କଣ ଅଛି କଣ ଦରକାର। ମନା କରିଛ ଖାଇବୁ ନା କଡା ଜିନିଷ ମୁ ଖାଇବି କଣ କଡା ଜିନିଷ ନ ଖାଇଲେ କଣ କିଛି ହବନି। ବେଳେବେଳେ ପିଇ ଦେଇ ଖାଇଦି ସିଗାରେଟ ଫିଗାରେଟ ସେଟା ଛାଡିଦବାକୁ ପଡିବ ମାଇଣ୍ଡୁ କାଢେଇ ଦେବାକୁ ପଡିବ।
ହଁ ଚିନ୍ତା କର ଯଦି ଗୋଟେ ଦେହଟା ଖରାପ ହଉଛି ନା ତ କଣ ହଉଛି କହିଲ। ଅ ସବୁ ଜିନିଷ ଯାହା ଯଦି ଗୋଟେ ସୁନା କିଣିଲେ ଥୋଇଦବ ତମ ପାଖରେ ତେ ଭଲ ଲାଗିବନି ଦେହ ତ ଭଲ ଲାଗୁନି କିଛି ଭଲ ଲାଗିବନି ଗାଡିର ଯଦି ଏତିକି ଧ୍ୟାନ ଦଉଛ ଯତ୍ନ ନଉଛ ସେମିତି ନିଜ ଦେହର ବି ନିଅ ତା ସହିତ ନିଜ ପରିବାରର ବି ନିଅ। ଭଲ ଜିନିଷଣ ତ ମତେ ବାଡ଼ି ବି ଅଛି। ଯେତେବେଳେ ସୁବିଧା ହଉଛି ଶାଗ ଫାଗ। ଭିନା ଶାରଦିଆ ନିମଷ ଖାଅ। କେତେ ଅସୁବିଧା ହଉଛି ଦେଖୁଛ ନା।
ହୁଁ।
ତାପରେ ତମ ମମିଙ୍କ ଦେହ ଖରାପ ତାଙ୍କର ଆଣ୍ଠୁ ଫାଣ୍ଠୁ। ଆଣ୍ଠୁ ପ୍ରୋବ୍ଲେମ ବାହାରୁଛିିବି ତା କ୍ଷୀର କ୍ଷୀରରେ ବାଦାମ ଦେଇଦିଅ।
କ ଯୋଉ ପାତ୍ର ସାର ଆସିଛନ୍ତି ଦେଖେଇକି ଆସି।
ଏବେ ଯିବେ ସିଏ। କିଏ ତମେ ନେଇକି ଯିବ ନା ବାପା ନେଇକି ଯିବେ।
ବାପା ନେଇଯିବ ମୁଁ ଗଲେ ନମ୍ବର କରିବି। ବାପା ଗଲେ ନମ୍ବର କରିବା ଦରକାର ହେଲେ।
କିଏ?
ବାପା ସେ ଅଫିସର ଯୋଉ ବାପା ବାବା ସେ ମେଡିକାଲରେ ଚାକିରି କରିଥିଲେ ବାପା ଆଉ, ଚିହ୍ନା ପଇସା ଆମର ପଡେନି କୋଉଠି ପଇସା।
ସିଠି ପଡେନା ନିସିକାନ୍ତ ବି ପଡେ ନା ନାଇଁ?
ପଡିବନି ନିଶିକାନ୍ତ କତିରେ ପଡିବନି। ତାର ତୋ ଭାଇ ଯୋଉଟି ଅପରେସନ ହେଇଥିଲେ, ଟାଉନରେ ସେ କୋଉ ଡକ୍ଟର ସେଇଟା? ଭଲ ଭଲ ଡକ୍ଟର ତାଙ୍କ କତିରେ ପଡିବନେଇ, ବିଜୟ ଶତପଥୀ ଗଲେ ତା କତିରେ ବି ପଡିବନେଇ। ହାଁ
କାଇଁ ବିଜୟ ଶତପଥୀ କତିରେ ତ ମୋର ପଡିଥିଲା।
ମତେ କଣ ଡକ୍ଟର ଚିହ୍ନିଛନ୍ତି, ମତେ ନିଶିକାନ୍ତ କର ଚିହ୍ନିଚି। ଆଉ କଣ ସମ ହ୍ୟାଲୋ।
ହୁଁ ତମକୁ ନେଇଯାଇଥିଲେ ସେ ଯେ ଏଇନା ଡକ୍ଟର, ଡକ୍ଟର ହେଇଥାନ୍ତ।
ଡକଟର
ହୁଁ ସିଏ ତ ତମକୁ ଛାଡ ସେ କଥା। ଆ ଗୋଟେ ଜିନିଷ କଣ କହିଲ? ସେ ଯୋଉ କଣ ତମକୁ କହୁଥିଲି ଗୋ, ମମି ଦେହ କଥା
ବଡ ମା ଯିବ ବା ଦେଖେଇ ଆସିବ ସାର୍ ଙ୍କୁ।
ହଁ ତମ ବାପା ଯୋଉ ଥିଲେ ସେଠି, ସେ ଇଞ୍ଜେକ୍ସନ ଦେଇପାରିବେ ନା?
ହଁ ଇଜେକ୍ସନ ଦେବେ, ସାଲାଇନ୍ ଲଗେଇଦେବେ, ଭେନ୍ ଲଗେଇ ସବୁ କରିଦେବେ।
କରିଦେବେ ସିଏ? ସେଇ ସେଇ ଯୋଉ ସନା ନା କଣ ତାଙ୍କ ନାଁ ନାଇଁ ନା?
ହୁଁ।
ହରିପୁରରେ ମ, ସିଏ ସେଇ ସବୁ ଜିନିଷ ସିଏ ସେଇ ସବୁ ଜିନିଷ କରି, କେତେ ପଇସା ରୋଜଗାର କରୁଚନ୍ତି ଜାଣିଛ ନା?
ହ୍ୟାଲୋ।
ଏଇ ସବୁ ଜିନିଷ, ଆଉ ତମେ କୁକୁଡା ସବୁ ରଖିଥିଲ କଣ ହେଲା? ହୁଁ।
ଅଛି।
କେତେଟା ଅଛି ଏବେ?
ସାତଟା ମାତ୍ର କୁକୁଡ଼ା ଅଛି।
ତାହେଲେ ସିଏ ମାନେ କଣ, ଏଇ ଯୋଉ ସାଧାରଣ ଖାଇବା ଖାଉଛି, ନା ତାକୁ କେମିକାଲ ଫେମିକାଲ କିଛି ଦଉଚ?
ଆସିଛି ଖାଇବା ଆସୁଛି କୁକୁଡା ଖାଇବା ଆସୁଛି। ଦାନା ଆସୁଛି କିଣା ହେଇକିରି।
ହୁଁ।
ଦାନା ଆସୁଛି, ତାପରେ ବୁଲିକି ଖାଉଛନ୍ତି ବାହାରେ।
ହୁଁ ସେଇଟା ଭଲ, ମୁଁ ଗୋଟେ ସାଙ୍ଗଟାକୁ ଆଜି ଫୋନ କରିଥିଲି ସେ କହୁଥିଲା କି ଗୋଟେ କଣ, ଏ ସବୁ କମ୍ପାନୀ ମାନେ କୁକୁଡାକୁ ଦେଇକି ଯିବେ ତାର ଖାଦ୍ୟ କିଛି ଦେବେ, ଆଉ ତାର ଗୋଟେ କଣ କେମିକାଲ୍ ଟେ ଖାଇବାରେ ମିଶେଇକି ଦବ, ସେମାନେ ଶୀଘ୍ର ବଡ ହେଇଯିବେ ପଇଁଚାଳିଶ ଦିନେ ବଡ ହେଇଯିବେ। ପୁଣି ଯଦି ହଜାର କୁକୁଡ଼ା ଦେଲେ, ଗୋଟେ କୁକୁଡା ପିଛା ଦେବେ ତିରିଶ ଟଙ୍କା। ତିରିଶ ଟଙ୍କା ଦେଲେ ଏବେ ତମର ବିଲରେ କଣ ଲାଗିଚି ସବୁ?
ଆମର ବା ଲାଗିଛି ବୋଇତାଳୁ
ହୁଁ- ହୁଁ।
ତାପରେ କୋଶଳା ଶାଗ ଆଉ ଚାଷ କଲେ ଦୁନିଆ ହବ ଆମର ଚାଷ କରିବାକୁ କିଏ ଅଛି ଆମ ବିଲ ସବୁ ବ ଖରା ଆମର ସବୁ ଦେଇଦେଲୁ ହାତରେ ଚାରି ପାଞ୍ଚ ଖଣ୍ଡ ବିଲ ରଖି ଆଉ ସବୁ ନେଇ ଦେଇଦେଲୁ ବଖରା।
ହୁଁ ତମ
କରି ଆମର ଚାରି ମାଣ ସମ୍ପତ୍ତି ଆଉ ଟୋଟାଲି ଆଉ। ବିଲ ବାଡ଼ି ମିଶିକି ଚାରିଗୁ
ହୁଁ ହୁଁ। ଭଲ ତମେ ଯୋଉ ଚାଷ କରିଥିଲ ମେସିନି।
ହୁଁ।
ମୁଁ ଦେଖିଚି ମେସିନରେ ଯୋଉ ଚାଷ କରୁଥିଲ ମୁଁ ଦେଖିଛି।
ଆମ ଘରେ ସବୁ ଅଛି।
ଆମର ଧାନ କେତେ ପ୍ରକାର ଦେଖିଆ କହିପାରିବ ନା କେତେଟା ଜାଣିଚ କେତେ ପ୍ରକାର ଧାନ?
ବିହଳି, ସ୍ରାଦ ବିହଳି ଗୋଟେ ଧାନ ସାଦ ଗୋଟେ ଧାନ। ଆଉ ଡାଲଚିନି ଟାଇଚିନି ଗୋଟେ ଧାନ ସେଟା ନିଜ ଘରଆଡେ ପଡେ ଷଠୀପୁର ଆଡେ ଟାଇଚିନି ଧାନ ସେ ଟାଇଚିନି, ବିହଳି, ସାଦ।
ଆଉ।
ହ
ଆହୁରି କେତେ ପ୍ରକାର ଅଛି ବରୁଆଁ ଗୋଟେ ଅଛି।
ଧବଳେଶ୍ଵର ଆମର ଏପଟେ ପଡେ ଆମ ବିଲରେ। ଆମର ବିଲରେ ପଡେ ବିହଳି, ଶ୍ରାଦ ଦିଟା ପଡେ।
ଟାଇଚିନ୍ ଯୋଉ ଚୁଡ଼ାଟା ଆମର ଖାଆନ୍ତି ନା।
ଟାଇଚିନ ଟା ଅଧିକ ପଇସା ଟାଇଚିନ ଟା। ଧାନ ଗୁଡା ରୁଆ ହେଇକି ହବ ମିଞ୍ଜିର ତଳି ପଡିବ ତଳି ପଡିକି ସେ ତଳି ଆସିକି ରୁଆ ହବ।
ହୁଁ ଏଇ ଯୋଉ ଆମେ ଟିଭିରେ ଦେଖୁ ଉଁ ଆସିକି ରୁଆ ହୁଏ।
ହେଇଯିବା ଏ ଯାଇଥିଲା କଣ ହେଇଚି।
ଏଇ ଯୋଉ ବାବା ଚାଉଳ ଯୋଉଟା କହନ୍ତି ସେ କୋଉ ଧାନରୁ ହୁଏ ଜାଣିଚ କି କିଛି?
ଆ।
ଏଇ ଯୋଉ ବାବା ଚାଉଳ କୁହନ୍ତିନି ଲମ୍ବା ଲମ୍ବା।
ହଁ।
ସେଇଟା ଆକ୍ଚୁଆଲି କୋଉ ଚାଉଳ ରେ ହୁଏ ଯାନ ଧାନରୁ ହୁଏ ଜାଣିଚ କି?
ନା ବା ଏପଟ ଚାଉଳ ନୁହେ ସେ ବାହାର ଚାଉଳ ବାହାର ପ୍ରଡକ୍ସନ ଏପଟେ ନୁହଁ ସିଏ। ଏପଟେ ସେ ଚାଉଳ ହେଇପାରିବନି।
ସେଟା ଟିକେ ଅଧିକ ଦରକାର କ
ହ
ଆଉ ଆଜି କଣ ରୋଷେଇ?
ବାପାଇ ଚାଉଳ, ବିରିୟାନୀ ଚାଉଳ ଏଇ ସବୁ ବାହାର ପଞ୍ଜାବ। ପଞ୍ଜାବ ସାଇଡ ଚାଉଳ ଇଏ ହେଲା।
ତାପରେ ଆଉ ଗୋଟେ ଜିନଷ କଣ କହିଲ ମୁଁ ଯୋଉ ମଧ୍ୟ ପ୍ରଦେଶ ଯାଇଥିନି କୋଉଥିନି ସେଠି କଣ କହିଲ ଚାଉଳ ବେଶୀ ଲୋକ ଖାଆନ୍ତିନି ଜାଣିଚ ନା ଆମର ଏଠି ଯେମିତିି ଜୁ ଚାଷ କରନ୍ତି ଚାଉଳ, ଧାନ ସେମିତି ସେଠି ଗହମ ଖାଲି।
ହଁ ଗହମ ପା ଆରେ ଗହମ ପଞ୍ଜାବ ସାଇଟ୍ ରେ କଣ କି। ପଞ୍ଜାବ ସାଇଡ୍ ରେ ସେ ସବୁବେଳେ ରୁଟି କି ଡେ ଡି ରୁଟି ଓପୋରେ ଫୋକସ୍ କରନ୍ତି ବେଶୀ ହେଲା ଖାଆନ୍ତି। ରୁଟି ଖାଆନ୍ତି ଘିଉ ରୁଟି ନୁହ ପରଟା ଟା ବେଶୀ ତାଙ୍କର ଘିଅ ପରଟା।
ଆ ପରଟା ରେ ତ କେ ତେ ପରଟା ଆଉ କୋବି ପରଟା, ପିଆଜ ପରଟା, ଆଳୁ ପରଟା, ଆ ସିକିପ-
ଦେନ୍ ପରଟା କରିକି ଖାଆନ୍ତି ସିଏ, ଆଉ ଏଇଆ ଆଉ, ଆଉ ବିହାରୀ ମାନେ ଦେଖିଛ ବିହାରୀ ବିହାରୀ ମାନଙ୍କର ଖାଇବା ଅଲଗା ବିହାରୀ ମାନଙ୍କର ରୁ ଟି ଗୁରା ଯୋଉ ଗୋଲ ଗୋଲ କରିକି ତାକୁ ତାକୁ କରିକି ତାକୁ ତାକୁ ଗୋଟେ କଣ କରିକି ତାକୁ କରନ୍ତି ହେଲା ତାକୁ କରିକି ଗୋଲ ଗୋଲ କରି ଖାଇବେ ଗୋଲ ଟା ଯେମିତି ବିସ୍କୁଟ ଟା ଯେମିତି ଆମେ ପାଟିରେ ଖାଉ ସେଇଭଳିଆ ସେମି ଥାଏ, ସେଟା ଗୋଟେ ତାଙ୍କର ରୁଲ୍ ଅଛି।
କଣ କହିଲ? ତମର ଧଣିଆ ଚଟଣି ସେ ଲଗେଇଦେବେ ଧଣିଆ ଚଟଣି ଏମିତି ସବୁ ଲଗେଇଦେବେ ତାପରେ ଯାହା ପୁରେଇ ବା କଥା ତାଙ୍କର ପୁରେଇ ଦେବେ ମୋଡିଦେବେ ଯେମିତି ଆମେ ରୋଲ ଖାଆନ୍ତି ନା ନାଇ ଅଣ୍ଡା ରୋଲ ସେଇଭଳିଆ ମୋଡ଼ି ଦେଇକି ସେମାନେ ଖାଆନ୍ତି। ଆଉ ଜାଣିଚନା ମୁଁ ଯାଇଥିଲି ଉଜ୍ଜୟିନି କହୁଥିଲି ମଧ୍ୟପ୍ରଦେଶରେ ସେଠି ଆମର ଏଠି ଚାଉଳ ଗରିବ ମାନଙ୍କୁ ସେଠି କଣ କରନ୍ତି କହିଲ ଅଟା ଦିଅନ୍ତି।
ହୁଁ।
ଆଉ ସେଠି ଲୋକୋମାନଙ୍କ ସହ ଯୋଉ ମନ୍ଦିରକୁ ଯିବ ପୁରୀ, ଡାଲମା ଆଳୁ ଦମ୍ ଏଇ ସବୁ ଦିଅନ୍ତି ଖାଇବାକୁ ସମସ୍ତେ ଖାଆନ୍ତି। ହଜାର ହଜାର ଲୋକ। ଆଉ ଓଡିଶାରେ ଭିତରେ ଯା ଖାଉ ଗୋଟେ ପ୍ରକାର କିନ୍ତୁ ଆମେ ଯଦି ବାହାରେ ଯିବା ଖାଇବା ଖାଇବାଟା ଗୋଟେ କେମିତି ଅଲଗା ଟେଷ୍ଟ୍। ମୁଁ ଯାଇଥିଲି ଗୁପଚୁପ୍ ଖାଇଲି ସେଠି ଖାଇ ସେଟା ଗୋଟେ କେମିତିଆ ମାନେ ତା ଯୋଉ ମସଲା ଟା କଣ ଗୋଟେ ପକାନ୍ତି କି କେମିତିଆ କେମିତିଆ ବାସ୍ନାଟା ହୁଏ।
ହଁ ଇଏ ପଙ୍କାନ୍ତେ ଜଲଜିରା
ଜଲ୍ ଜିରା ନୁହଁ ସେ ଅର୍ଡ଼ର ଅଲଗା କଣ ପକାନ୍ତି।
କଣ ପକେଇଥିବେ ଆଉ
ହୁଁ ଉଁ କରନ୍ତି ଆଉ ହଁ ମୁଁ ରଖୁଛି ପରେ କଥା ହବା।
ତାହେଲେ ଯିବ କାହିଁ ଯାଉଛ ଆଉ ଟିକେ ଯାଉ,